ହ୍ୟାଲୋ।
ହଁ ଝିଅ କଁ କରୁଥିଲୁ?
ଏଇ ବସିଛି ଟିକେ ବାହାରେ ଆଉ।
ହୁଁ ଆଉ ଆଜି ଖାଇଥିଲୁ କଣ? କହନା ଲୋ ଗରମ ମାନେ ବାମ୍ଫ ବାହାରୁଚି ବଲ ବନ୍ଦ କରିକିରି ତଳେ ଗଡୁଥିଲି। ଏ ଏମିତି ଗରମ ହଉଛି ଏ କରୁଛି ବଲ ବନ୍ଦ କରିଦେଲାଠୁ ରୁମଟା ଥଣ୍ଡା ଲାଗୁଚି।
ହୁଁ।
ପୁଅ ପଢ଼ିବା ନାଗି ମୁଁ ତାକୁ କହିଲା ବଲ ଲଗା ଲଗେଇକିରି ଗଣିତ ବାହାର କର ମୁଁ କହିକାଇଦେବି। ଆଉ ଲେଖିଦବୁ, କାଲି ତାଙ୍କର କଣ ଏଇ ଯୋଉ ମହମ୍ମଦ ଇଏର ଛୁଟି। ସେ ମ - ମେସେଜ ଆସି ସାଇଲାଣି କାଲି ସ୍କୁଲ ବନ୍ଦ। ମୁଁ କହିଲି ଆଜି ଗଣିତ କରିଦେ କାଲି ଶିକ୍ଷା ବିଜ୍ଞାନ ହାଲକା ଦେବି କରିଦେବୁ କହିଦେବି। କରିଦେବୁ ଦିନରେ ଗୋଟେ ବିଷୟ ରାତିରେ ଗୋଟେ ବିଷୟ କହିଦେବି କରିଦେବୁ ଆଉ।
ହୁଁ। ଆଉ ଏବେ କଣ କରୁଛ?
ଏବେ ବସିଛି, ତତେ ଝିଅ ଥଣ୍ଡା ହେଇଯାଇଛି କି?
ନା, ନା,।
ଆଉ କଣ କହୁଥିଲୁ ପୁଅ ଝିଅ ଭଲ ଅଛି ନା ନାଇଁ ତ
ନା ସେ କଣ ତାର ପେଟ ଗ୍ୟାସ ହେଇଯାଇଛି ବାନ୍ତି କରୁଛି ଖାଲି। ଖାଇଲା ବେଳକୁ ଦି ତିନି ଦିନ ହେଲା ଖାଲି ଖାଉଛି ଖାଇବାର ପାଞ୍ଚ ଦଶ ମିନିଟ୍ ପନ୍ଦର ମିନିଟି
ଡ଼ାଇଭଲ୍ ନହେଲେ ଦଉନା ଡ଼ାଇଭଲ ବଟିକା ହଉ ନ ହେଲେ ସିରାପ ହଉ। ଯଦି ହଜମ ହଉନଥିବ। ଆଉ ଆଜି ଖାଇଥିଲୁ କଣ?
ଆଜି ଖାଇଥିଲି ସକାଳେ କଣ ଖାଇଥିଲି ପଖାଳ ପୋଇ ଆଳୁ ମସଲା ଭଜା ଆଉ ଶାଗ ଭଜା ଆଳୁ ଭର୍ତ୍ତା, କାକୁଡ଼ି। ଏମିତି ସବୁ ଖାଇଥିଲୁ ବୋଉ, ମୁଁ, ପୁଅ ସକାଳେ ବୋଲି ସକାଳେ ଟିକେ ଚୁଡ଼ା ଗୁଣ୍ଡ ପି ଦେଇଥିଲି ଆଉ ଇଚ୍ଛା ହଉନଥିଲା ଖାଇବାକୁ। ଗାଧେଇକି ଆସିଲି ସେଇ ଏଗାରଟା ଖଣ୍ଡେ ବେଳକୁ। ଖାଇଲି ଯଉ ଇଏ ଭାତ ପଖାଳ ଖାଇଲି ବୋଉ ସେତିକେ ବେଳେ ସାଢ଼େ ଏଗାରଟା ସାଢ଼େ ସାଢ଼େ ଏଗାରଟା କି ବାରଟା ପାଖାପାଖି ହବ ପଖାଳ ଖାଇଲୁ।
ହୁଁ, ହୁଁ। ବୋଉ ପାଖାଳ ଖାଇଲେ ନା ଗରମ?
ବୋଉ ତାର ଗରମ ଖାଇଲା ପୁଣି ଏଇ ଉଠିକି ଶୋଇକି ପାଞ୍ଚଟା ବେଳେ ଯୋଉ ପୁଣି ଭାତ ଗରମ ଭାତ ମୁଠା- ମୁଠା ଖାଇଦେଲୁ ଆଉ ଇଛା ଭୋକ ହଉନଥିଲା ଲେଟ୍ ରେ ଖାଇକି ତଥାବି ଟିକେ ଖାଇଦବା କଥା ଆଉ।
ହୁଁ।
ସେ ବୋଉ, ମୁଁ, ପୁଅ ଖାଉଥିଲୁ ସେ ତାର ଖାଇକି ଦଶ ପନ୍ଦର ମିନିଟ୍ ଯାଇନି ହେଇ ସନ୍ଧ୍ୟା ଦେଇକି ଏଠି ଆସିକି ବସୁ - ବସୁ ବାନ୍ତି କରିଦେଲା।
ହୁଁ। ସେ ଯୋଉ ଖରାପ ବଳେ ପଳଉଛି କେ କ୍ରିକେଟ ଖେଳିବାକୁ
ନା ନା ସେ ଯାଉନି ଆଉ।
ଆଉ ପୁଅ ବିଲରୁ ଆଇଲାଣିି ନା ନା ବିଲରେ ଅଛି।
ହଁ ନା ନା ଆସିକି ଧୋଇ ଧୁଆ ହେଇକି ଘରେ ବସିଛି ଆଉ।
ହୁଁ।
ଏ।
ଆଉ ନନା ଧରଣୀ କତିରେ ନା ପ୍ରାର୍ଥନା କରୁଛନ୍ତି?
ହ୍ୟାଲୋ।
ହୁଁ ମୁଁ କହିଲି ତୋ ବା ପା ତାରିଣୀ କଦି କରାଇ ନା ମାତ୍ର।
ଠାକୁରଙ୍କ ପାଖରେ ବା ଠାକୁର ଘରେ ପ୍ରାର୍ଥନା କରୁଛନ୍ତି।
ହୁଁ ଠାକୁର ଘରକୁ ଠାକୁର ନେଇ ଆସିଛ ନା?
ହଁ ହଁ ଠାକୁର ଆସିଲେଣି କେବେଠୁ ଯୋଉ ଘର ଯୋଉ ଦିନ ଠୁ ହନୁମାନ ପୂଜା କରିକି ସେଇ ଠାକୁର ଘରେ ଟିକେ ପୂଜା କରିଦେଲେ ଆଉ ତାପରେ ଠାକୁର ଆସିଛନ୍ତି।
ସେ ବର୍ଷ ଅଁ ତ ଅଁ ଏଇ ଯୋଉ ବର୍ଷିକିଆ ଗଲେ ସେ ମାର କରିବ ନା ବଡମାର ସାଇ ବାବା ଓଷା।
ହଁ ହଁ।
ଏ ତମ ଘରେ କରିବେ ନା ନା ସେଇ ଯୋଉ ଡାଙ୍ଗି କତିରେ କରିବ?
ଉଁ ଜାଣିନି ଆଉ କୋଉଠି କରିବେ ଏବର୍ଷ ଷ ତ ହେଇନି ଆର ବର୍ଷକୁ ଯୋଉ ପୁଣି
କହିଲା ମୋ ଠାକୁର ଘରକୁ ଯେବେ ନେବି ଠାକୁର ସ୍-ସେବେଠାରୁ ଆମ ଘରେ କରିବି ଓଷା।
ହୁଁ ଦେଖିଆ ଯୋଉଠି ହବାର ଥିବ ହେଇଯିବ ଆଉ ଠା
ହଁ ଏଇଟା କିନ୍ତୁ ସତରେ ମାନେ ଯୋଉଠି ତାଙ୍କର ଥିବ ଇଏ ସେ ସେଇଠି ହବ। ଆଉ ବୋଉ ଦାନ୍ତ ହରିକା ଦରଜ କମିଲାଣି ନା?
ମେଡିସିନ ତ ଖାଉଚି କମି ଯାଇଥିବ ହଁ ହୋଉ ହୋଉ ସେଇ ଟିକେ ପାୱାରଫୁଲ୍ ମେଡିସିନ ଆଉ ଫୁଣି ଖାଉଚି ନା। ଏ ଦାନ୍ତ ଓପାଡିକି ଦେଇଚି ଏଇ ଦରଜ ଫରଜ ନହବା ପାଇଁ।
ସେଇଟା ଗୋଟିଏ ଦାନ୍ତ ଓପାଡିଲା ନା ଦିଇଟା ଯାଁକ?
ନା ସେ କହିଲେ କି ଏବେ ଗୋଟେ ଦାନ୍ତ ଓପାଡ ତାର ତ ଦି ତିନିଟା ଦାନ୍ତ ଯୋଉ ଇଏ ହୋଉଚି କାଟୁଚି ଦରଜ ଫରଜ ରହୁଚି ହଁ।
ହୁଁ ହୁଁ।
ସେଇପଟୁ ତାର କଳର ଫାଷ୍ଟ ବାଁ ପଟ ସାଇଟରେ ଗୋଟେ ଦାନ୍ତ ଓପୋଡା ହେଇଚି
ହୁଁ ହୁଁ।
କହିଲା ଗୋଟେ ଦାନ୍ତ ଓପାଡ କିଛି ଦିନ ଯାଉ ସିଲେଇ ଟିଚ ଆଉ କଲାନି ଯୋଉ ସିଲେଇ କରନ୍ତି ସେମତି ଖାଲି ଓ ଓପାଡ଼ିକି ମେଡିସିନ ଦେଇ ଦେଇକି ପଠେଇ ଦେଲା କହିଲେ ଦେଖ ତାପରେ ଯଦି ଏଗୁଡା ତାପରେ ପ୍ରୋବ୍ଲେମ କ ମାନେ ହୁଏ କିଛି କା ମାନେ ସେ ବିନ୍ଧା ବିନ୍ଧି ଦରଜ ଫରଜ ହୁଏ ଖାଇ ପିଇ ନପାର ପୁଣି ଆସିବ ଆଉ ଏ ଏକାଥରେ ସବୁ ଯାଙ୍କ ଦାନ୍ତ ଓପାଡି ଦେଇକି ଲାଭ କଣ ରହିବ।
ହଁ ହଁ ଏ ଡକ୍ଟରଟା ଭଲ ଡକ୍ଟର ନା?
ହୁଁ।
ନା ନା ଗୋଟେ ଗୋଟେ ଡକ୍ଟରମାନେ ଅ
ପ୍ରବଳ ପା।
ହୁଁ ତୁ ଯାଇ
ଲୋକ ପ୍ରବଳ ସେ ରୋଡ ରୋଡ଼ ସେ ଯୋଉ ଯାଇ କି ଗ କେତେବେଳେ ଗଲେ? ଏଗାରଟା ହେଇନଥିଲା ଏଠୁ ଗଲେ ଆଇଲେ ଚାରିଟା ବେଳେ ପା।
ହୁଁ। ଟିକେଟେ କରିଚନ୍ତି।
ଟିକେଟେ ଯୋଉ ହର୍ସିଆ ଭାଇ କହିଥିଲେ ସେ ବୋଧେ କରି ଦେଇଥିଲେ ନା କଣ।
ଉଁହୁଁ।
ହୁର୍ସିଆ ଭାଇ ସେଠି ରହୁନି ନା ଗୁ
ହଁ ହଁ।
ସେଇଠି କୋଉଠିକି ଆସୁଚି ଏ ସେଇଠି କ୍ଲିନିକଟା ବୋଧେ ଡକ୍ଟରର। ସିଏ ହୁର୍ସିଆ ଭାଇ କରି ଦେଇଥିଲେ ଆଉ‌।
ଆଉ ତମର କାକୁଡି ଭାରଲାଣି ନା ଭାରନେଇ ବିଲରେ ଯୋଉ କରଥିଲ?
ହଁ ଆମର ବାହାରିଲାଣି ଦି ତିନି ଥର ବାହାରିଲାଣି।
ହୁଁ ଆଉ କଲରା ହେରିକା?
ଓ
ଫଳିଲାଣି ନା ଫଳିନୀ?
ନା କଲରା ଫଲରା ଫଳିନି ଖାଲି କାକୁଡି ଟା ଫଳିଛି ନନା ହେରିକା ଯୋଉ ମିଶିକି କରିଥିଲେ ସେଇଗୁଡା ତ ବାହାରିଥିଲା କିଛି ଦିନ ଆଗରୁ ଆଠ ଦିନ ପୂର୍ବ ଏଇ ଆମ ଯୁଟା ଆମର ନିଜର ଯଉଟା। ଏଟା ଏଇ କିଛି ଦିନ ହବ ଦି ତିନି ଥର ଟୋଟାଲ ତୋଳା ହେଇଛି ଆଉ।
ହଁ।
ଆଉ ପୁଅ କଣ କରୁଛି?
ଏ ପୁଅ ଖଟ ଉପରେ ଏଇ ଶୋଇଛି ମୁଁ ତାକୁ କହିଲି ବାହାର କର ଗଣିତ ଖାତା ଗଣିତ ବହି ଶୁଣୁନି ଶୋଇଛି। ଆଉ ମୁଁ ତୋ ସହିତ କଥା ହେଇ ସାରଲା ପରେ ତାପରେ ତା ଓ ଖବର ବୁଝିବି
ଉଁ।
ମାନେ ପାଠ ପଡିଆକୁୁ ତୁ ତାକୁ ସବୁବେଳେ ଗାଜୁରୁ ଗାଜୁରୁ ଗାଜୂରୁ ଗାଜୁରୁ ହବୁ। କହିବୁ ବାହାର କର ମାନେ ସେଥିରେ ବହି ବାହାର କରୁ କରୁ ତାକୁ ହେଇଯିବ ଦଶ ତ ମିନଟ ଲାଗିଯିବ କି ଅଧଘଣ୍ଟେ ଖାତା ବାହାର କରୁ କରୁ ଏମ୍ ମାନେ ଘଣ୍ଟାଟେ ପଳେଇବ ଏଇ ଖାତା ପେନ ବହି ବାହାର କରୁ କରୁ।
ନା ଛୋଟ ଛୁଆ ସେ ବହି ଟିକେ ତାଙ୍କୁ ଟିକେ ପାଠ ପଢିବାକୁ ଫାଷ୍ଟ ବସିବା ପୂର୍ବରୁ ଟିକେ କଷ୍ଟ ହୁଏ ତାପରେ ବହି ଫହି ଖୋଲା ଖୋଲି କରିଦେଲେ ପଢ଼ନ୍ତି ଯେତିକି ଟାଇମ ପଢିବା କଥା ତାଙ୍କର ପଢିକି କରନ୍ତି ଆଉ ତାପରେ ତାଙ୍କ ମନ ବା ସେ ତାଙ୍କ ମନ ଯଦି ନ ହେଇଛି ସେ ଗଲା ଜିଦିରେ ବଶିବେ ଯେ ଜମା ଶୁଣିବେନି।
ହଁ।
ଆଉ।
ଆଉ ଖୁସି ହେରିକା ପଢୁଛନ୍ତି ନା ନା ଆଇଲେନି ନା ଆସିନାହାନ୍ତି ପଢିବାକୁ?
ଖୁସି ହେରିକା ଆସିନାହାନ୍ତି ଖୁସି ଏଇଖୁଣା କଣ ଯାଉଛି ଏ ଯୋଉ ସ୍କୁଲ ଗାଁ ସ୍କୁଲ
ହଁ ହଁ।
ସେ ଆସୁଛି ଚାରିଟା ବେଳେ ଚାରି ଖରା ବେଳେ ଶୋଇପାରୁନି। ଚାରିଟା ବେଳେ ଆସିକି ଟିକେ ଶୋଇପଡଛି ଏଇ ଟିକେ ଲେଟ ରେ ଆସୁଛନ୍ତି ଆଉ।
ଓ ହଁ।
ଆଉ ରାତିରେ ଖାଇବା କଣ କରିବ?
ରାତିରେ କଣ ପୁଅ କହୁଛି ଖେଚୁଡି କରିଥିଲି ଆଜି ଦିନରେ ଆଉ ଆଚାର ରୂପା ଦେଇଥିଲେ ଡାଲି ସେ ତାର ଛେଚୁୁରୀ ଯାଗେ ଡାଲି ଗୋଳ ମତେ କହିଲା ଡାଲମା? ମୁଁ କହିଲି କିଛି ପରିବା ପ୍ରକୃତରେ କିଛି ପରିବା ନଥିଲା ଆ କୋଣସ କିଛି ପରିବା ନଥିଲା ଆଉ ମୁଁ ଡ୍ରାମା କଣ କରିବି? ମୁଁ କଣ କଲି ନା ସେଇଆାକୁ ମୁଗ ଯାଇକି ଗରମ କରିଦେଇକିରି ଆଳୁ ଗାଜର ତାକୁ କାଟିକି ଟିକି ଟିକି କରିଦେଇକରି ଅ ଅଦା ହରିକା ସବୁ ପକେଇ ପକାଇ ଦେଇ ତେଲ ହରକା ସବୁ ପକେଇ ଦେଇକି ତା ଦେହରେ ସିଟି ମାରିଦେଲି। ମୁଁ କହିଲି ସିଏ ବି ଏମତି ଖେଚୁଡି ଖାଇବାକୁ ଭଲ ପାଏ। କିନ୍ତୁ ସେ ସେମିତିଆ ଖାଇବ କିନ୍ତୁ ହେଲେ ତା ଦେହରେ ସେ ଡାଲମା ଖୋଜିବ ହେଲା। ଆଉ କିଛି କିଛି ନଥିଲା ମୁଁ କହିଲି ଆଉ ଡାଲି କଣ କରିବି ସେ ଭଲ ଲାଗିବନି ହେଥିରେ ଖାଇବାକୁ। ଉଁ ମୁଁ ଖେଚୁଡି କି ଡାଲମା। ମୁଁ କହିଲି ଆଚାର ଅଛି ଲେମ୍ବୁ ଚିପୁଡି ଦେବି ଜିରା ଲଙ୍କା ଗୁଣ୍ଡ ତା ଦେ ଛେଞ୍ଚି ଦେବି। ଆଉ ସେ ତାର ଖାଇଦ ଇଏ କରିବ। ସିଏ ପକଟକ ଖୋଜିଲେ ଡାଲ ନା ଯ ରୂପା ଡାଲି କରିଥିଲି ରୂପା କତରୁ ଡାଲି ଆଣିକରି ତାକୁ ଗୋଳେଇ ଦେଇଦଲି ଆଚଲ ଟିକେ ଦେଲି ସେ ତାର ସେ ଲଗେଇ ଦେଇ ଯ ସେଆକୁ ଖାଇଦେଲା। ଆଳଚି ପୁଡ଼ି ଦେଲି ଯିରା ଲଙ୍କା ଗ ତଳେ ଟିକେ ବି ମୁଁ ତାକୁ ଲଗେଇକରି ଖାଇଦେଲି। ଆଉ ଟିକେ ଅଛି କିଠ ସେ ମୋତେ କଥାଇ ମୁଁ ପିଠା ଖାଇବିନି କି ରୁଟି ଖାଇବିନି। ଖେଚୁଡି ଅଛି ମତେ ଦେଇଦେବୁ ମୁଁ ଖେଚୁଡି ଟିକେ କହ ମୋର ରାତି ରେ ଖାଇଦେବି ମୁଁ କହିଲେ ଆଉ ଡା ନ କରି
ହଁ ହଁ ସଏ ଯୋଉ ଖେଚୁଡି ମାନେ ଇଏ ନା ଭଳିଆ ନା ଇଏ ଅରୁଆ ଡାଲ ମା କି ପସନ୍ଦ କରିବା ଆଗେ ଖେଚୁଡି ଖାଇନାହି ଏଣିକି କଣ ମାନେ ଖାଇଲାଣି। ଏ କଲାଣି ନହେଲେ ଆଗେ ଟୋଟାଲ ଛୁଏ ନ କି ମୁଁ ଇ କରରେ ଆଉ ଏଣିକି ହେଲେ କିନ୍ତୁ ଜିରା ଲଙ୍କା ଗୁଣ୍ଡ ଖୋଜିବ। ଖେଚୁଡି ଦେରେ ପକେଇ ଖାଇବାକୁ ସେମିତି ସେ ଖାଇବ ନାହିଁ ତ ଆଉ ଡାଲମା ଖୋଜିବ।